ତିରିଶକୁ ସଇଁତିରିଶିଟା ଗୁଣ୍ଡା ଏକା ଲଢିବ ମୁଁ।
ମାହାରୁଲା ମାଣ୍ଡା। ଆରେ କଁ ଧଇନ୍ୟବାଦ ଧନ୍ୟବାଦ କୋଉଥୁଲୁ ସେ ଅପା ଶୁଣିଥିଲେକି?
ଆଁ?
କଣ କହୁଥିଲେ?
କୋଉଠି କିଏ? ମୁଁ କଇଲି ଏଠୁ ଇଏ।
ହୁଁ।
ହୋଉ।
ଆଉ କଣ କୋହୁଛୁ?
ଆରେ ତୁମ ବିଲ କାମ ଆରମ୍ଭ ହୋଇ କିଛି ହେଇଚିନାବେ ସରିଲାଣି?
ବିଲ କାମ ଚାଲିଛି ଆଉ ହଁ ହଳ ଫଳ ସରିଲାଣି ଆଉ।
ଉଁ ହୁଁ। ଏଠିକା କଥା କୋଉଚୂନା ସେଠିକା କଥା?
ଏଠିକା କଥା କୋହୁଛି ହେଠିଆ କଥା କିଛି ଜାଣିନି ମୁଁ।
ଆଉ ତମର ସେଠି?
ଆ ସେଠି ଆମର କଁ ଜାଣିନି ଭଳ ସେ ଏବିଷୟରେ କିଛି ମୁଁ ପଚାରିନି।
ତମର ସେଠି କେତେ ବିଲ ଅଛି କି କେତେ ଜମି?
ଆମର ଜମି ଦିଟା ବନ୍ଧା ପଡିଛି ଆଉ ଆଉ ଦିଟା ଅଛି ଆଉ ଆଉ ତିନ୍ଟା ଅଛି ହେଟା ଗୋଟେ ବିଲ ମୋ ବବା ର ଏ ଆଉ ମୋ ବାପାର ମିଶିକି। ମାନେ କରିବା କଥା କିନ୍ତୁ ସେମାନେ ଦିଟାଆକ କରୁନାହାନ୍ତି କିଛି ବଡ ବିଲ ଟେଇ ଆଉ ଆଉ ଦିଟା ଅଛି ଆମର ଯେ ଆମର କରୁଚୁ ଆଉ। ଆଉ ଦିଟା ଅଛି ବନ୍ଧା ପଡି ଥିଲା ମୁକୁଳା ହେଇନି।
ଏଇ କେତେ କେତେ ଗୁଣ୍ଠୁ ଭଳିଆ ହବ ନା କେତେ ଏକର?
ଏକର ହବନି କେତେ ଗୁଣ୍ଠୁ ହବ। ମୁଁ ଜାଣିନେଇଁ କେତେ ଗୁଣ୍ଠୁ ମତେ ଲାଗୁଚି। ହୁଁ ସେତିକି ଏକେ ଏ ଆକରଟା କେତେ ଗୁଣ୍ଠୁ କି?
ଏକରଟା ପଚିଶି ଗୁଣ୍ଠୁ।
ଶେଷ ମୁଣ୍ଡ ତାହେଲେ ଆମର ଆଉ ପନ୍ଦର ଗୁଣ୍ଠୁ ଭଳିଆ ବାହାରିବ ବୋଧେ ଆଉ।
ହୁଁ ହୁଁ।
ପନ୍ଦର ଗୁଣ୍ଠୁ ନଲେ ଅଠର ଗୁଣ୍ଠୁ ସେମିତି ବାହାରିବ ଆରେବାରେ। ଆମର ବିଲ ଫିଲ ଗୁରା ସବୁଆଡେ ଜାଗା ଗୁରା ସବୁ।
ତମର ସେପଟେ କଣ କଣ ଚାଷ ହୁଏ କି ସବୁ?
ଚାଷ ଆମର ଏପଟେ ସବୁ ମାନେ ଏମିତି ଧାନ ତ ମୁଖ୍ୟ ରହିଲା ଫାଷ୍ଟ। ତାପରେ ହୋଉଚି ତାପରେ ଦ୍ଵିତୀୟ ରେ ଆସିବ ବିରି। ହେଲା ବିରି ଆଉ ତୃତୀୟରେ ଆସିବ। ହଁ ତୃତୀୟରେ ଆସିବ ମୁଗ ଆଉ ଚତୁର୍ଥରେ ଆସିବ ଏଇ ସେଟା କଣ ତ ତଣା। କଁ ଚଣା ଟା ଏବେ ଟିକେ କମିଯାଇଚି ଆମ ଆଡ଼େ, କିନ୍ତୁ-ଉ ଏଇଟା ବି ଭଲ ହୁଏ। ତା'ପରେ ଗ୍ରହଥରେ ଆସିବ-ଅଁ। କଣ ତ ଗୁଟେଁ? ହରଡ ହରଡ ଯୋଉଟା ମଁ।
ହୁଁ, ଖାଲି ଡାଲି ଜାତୀୟ ଚାଷ କରୁଚନ୍ତି କିରେ ସିଆଡେ?
କେଆଣି? ଏରା ସବୁଏଳେ ହଉଚି। ଆଉ ଏପଟ ଏରିଆରେ ଆଉ ଗୁଟେ ଏପଟ ଏରିଆ ନଦୀ କୂଳ ଏରିଆରେ ଅଛି। ତରୁଭୁଜ ଚାଷ।
ହଁ, ତମର ହେଇ ନଦୀ କୂଳିଆ ଜାଗା ଟା ଆଉ ନା?
ଆଉ ସେ ଆଉ ଗୋଟ୍ ନଦୀ କୂଳିଆ ଯୋଉଆଡେ ବୁଲି ଯାଇଥିଲେ। ସେପଟେ ଗୋଟେ ଗାଁ ଅଛି। ହେପଟେ ଖାଲି-ଇଁ କଖାରୁ କୁ ଆଉଁ-ଉଁ ଆଖୁ, ଆଉ ମକା, ଏମିତି ଆଉ।
ଆମ ଗାଁ ପଟେ କିନ୍ତୁ ଚଣା, ବିରି, ମୁଗ, ଧାନ ଏତିକି। ଆଉ ହରଡ ବେଳେବେଳେ କନ୍ତି। ପନିପରିବା ବି ଏତେ ନାହିଁ ଆମର।
ହୁଁ, ହୁଁ, ପନିପରିବା କରନ୍ତିନି?
ନା ବାଦାମ ଟା ପଶି ହୁଏ ଯେ, ବାଦାମ ଟା ଏବେ ଆଉ କରୁନାହାଁନ୍ତି। ବାଦା ହରଡ଼, ବାଦାମ ହରଡ଼ଁ ହରଡ ଆଉ କଣ କିରେ ଏଟା? ବାଦାମ ହରଡ଼। ଆଉ ଏଟା କଣ ତ ଚଣା? ଏଇ ଦିଟା ତା କମି ଯାଇଛି ଏବେ। ଚାଷଟା ଆଉଁ।
ଓହୋ, ଆମ ଆଡ଼େ ତ ବାଦା କରନ୍ତିନି ଆଉ।
ବାଦାହ୍
ଆମ ଆଡେ ନଦୀ କୂଳିଆ ନୁହୁଁ ତ, ସେଥିପାଇଁ ବାଦା
ହୁଁ,
ଆମର ୟାଡ଼େ ପନିପରିବା ହେଇ ଏଇପଟ ଲାଇନ୍ ଟାରେ ହୁଁ -ହୁ-ହୁଏ ଜାଣିଚୁ ନାହିଁ!
କୋଉପଟ ଲାଇନ୍ ଟା?
ଏହିପଟେ। ଯୋଉପଟେ ନଦୀଟେ ଅଛି-ଇ।
ହୁଁ, ହୁଁ।
ଭୋଜି କରି ଯାଆନ୍ତିନି କି ଲୋକମାନେ! ସେଇପଟେ। ସେଇପଟେ ସବୁ ପ-ପନିପରିବା କରନ୍ତିନି। କୁବି, ଭେଣ୍ଡି, କଲରା-ଆ ଆଉ ଆଳୁ, ବାଇଗଣ ସବୁ କରନ୍ତି ହେପଟେ। ଫୁଲ କୋବି ବନ୍
ଆ ହେଇପଟେ ଜାଗା, ହେଇପଟେ ଜାଗାଟା ଭଲ ଅଛି ତ, ହେପଟେ ମାନେ ଗୋଟେ ଭିଡିଓରେ ବଢିଆ ପାଣି ଫାଣି ଯାଉ ସେଠୁଁ ପଥର ଫଥର ସବୁ ପଡ଼ିଚି। ଲୁକ ବୁଲାବୁଲି କରି ଆସିସନ୍ତି ଆଉ। ମାନେ ଯଉଁ ମୁଁ ଯାଇନି ଭିଡିଓ ରେ ଅଛି । ମାନେ ଲାଗୁନି, ଏପଟ ଯା ଏରିଆରେ ଇନ୍ତିଆ ଜାଗା ଟେ ଅଛି ବୋଲି।
ସେ ନଦୀଟେ ଯାଇଛି ଭାରି, ପଥର ନଦୀରେ ପଥର ପଥର ଅଛି ନଦୀ-ଈ ଯାଇଛି ଭାରି ଗୁଟେ, ହେଇଟା ଆଉ।
ଝ-ଝରଣା ଝରଣା ପଡିଲେ ଏମିତି ଗୁଟେ ଝରଣା ତଳେ ଯୋଉ ପାଣି ଟା ଯାଏନି ଯୋଉ ଇଏ ଏରିଆରେ ସେଇଭଳିଆ ଲାଗୁଛି।
ହଁ।
ସେଇଥି ପାଇଁ ଟିକେ ପର୍ଯ୍ୟଟକ-ଅ ସ୍ଥାନଟା ହେଟା ଆଉ ନା କି?
ହ-ଅ। ମୁଁ ହେଲେ-ଏ ଆମେ ଯୋଉ ଦିନ ଯାଇଥିଲୁ ଭୁଜି କରିଆ ପାଇଁ! ହେଠି-ଇ ଦେଖିଲୁ ଏତେ ଲୁକ ବାଗ ଲାଗିଲାନି।
ବେଶୀ ଲୋକ ଲଗା ଅଳିଆ ଜଳିଆ
ମାନେ ଜା ଯାତ୍ରା ହେଲା ଭଳିଆ ପୁରା ମେଳା ହେଲା ଭଳିଆ ଯେତିକି ଲୋକ ସେଇ ଭଳିଆ ଲୋକ ପୁରା ଆନ୍ ଆଉ ଟୋଟାଲ ଜାଗା ନାହିଁ କୋଠି କଣ କରିବା ବୋଲି ଆମେ ପଳେଇ ଆଇଲୁ ସେଠି ଯାଇ।
ନିଆଁ ଲଗେଇଥିବ ଯଦି କୋଉଠି ଗୋଟେ ଏପଟେ ତାଙ୍କର ଲଗେଇଲାରୁ ନିଆଁ ଏପଟେ ତାଙ୍କର ଲାଗିଯାଇ ଥିବ ନା
ହୁଁ।
ରାକ୍ଷୀ ପିଲା
ହୁଁ।
ହୁଁ ହୁଁ ହୁଁ ହୁଁ ହୁଁ।
ହେ କ।
ହର କାଉ ମାନଙ୍କୁ କାଉ ମାନଙ୍କୁ ଅଳେଇଲା ଦେଖି ଦେଇଥିଲା କି?
କାଉ ଉ ଉ।
ଗୋଟେ ଛେଳି ଫିଲ୍ମ ଟା ବାହାରିଛି ଦେଖୀଛୁ ନୂଆଟେ।
ନା ଦେଖିନି। କାର୍ଟୁନ୍ ଟା ନା ଯୋଉ ମଣିଷ ରିଏଲ?
ରିଆଲ ଟାଇପ୍ ର ରିଅଲ ଟା କିନ୍ତୁ ଏଟା କରାହେଇଛି। କେତେ ରାବ
ଓହୋ ଦେଖିନି ଦେଖିନି ଭଲ ହେଇଛି?
ହୁଁ ହୁଁ ଆର ତା ଏଇ ଯୋଉ ଛେଳି ଯ ଚରାଇ ଯୋଉ ମାଲିକ ଟା ସେ ମରିଯାଇଛି। ବୋଧେ ହେଟ କିଏ ଅଛି କହିଲୁ ମାଲିକ ଛେଳି ଛେଳି ମାଲିକଟା ଇଏ ଅଛି। ଗୋଟା ମୁଁ ବା ନକ୍ ଯୋଟା ଡେଟ୍ ବୁଲେଇଦେଲା ଖୁଣୁ ନଖ ବାହାରିପଡିବ ଦି ତିନିଟା।
ହଁ ହଁ।
ସେ ସେଇ ହିରୋଟାର।
ସେ ଛେଳିଚରଉଛି।
ହଁ ଛେଳିଚରଉଛି ସେ ମରିଯିବ ଯେ। ଛେଳିଟାକୁ ସମସ୍ତେ ଖୋଜିବେ ଆଉ ମିଶିକି କହିବେ ଆମ ମାଲିକକୁ କିଏ ମାରିଛି। ପ୍ଲାନ୍ ଧରାପଡ଼ିବ ସେଠୁ ମାଲିକ୍ ବା ଛେଳିମାନଙ୍କୁ ଧରା ପ ଆଉ ଛେଳିମାନେ ଇନଭେଷ୍ଟିକେଶନ୍ କରିବେ ରେ ପୁଅ ପୁରା ଡି
ଏ ଏ ଏ ଭାଇ ବେକାର।
ନାଇଁ ଭଲ ଅଛି।
ସେ ଏଆଇ ର କଣ ହବ।
କମେଡି କମେଡି ସିନା ଭଲ ଆସୁନି। ଗୋଟେ ପୋଲିସ ଟାକୁ ମାନେ କିଛି କଣ ଗୋଟେ ଜଣେଇବା ପାଇଁ ଚାହୁଁଥିଲା ଯେ ଲିଙ୍କ୍ ଟା ଦିଅ ତାଙ୍କୁ କଣଟା ତାଙ୍କୁ ମିଳିଥିବ କଣ ଗୋଟେ ପ୍ରମାଣରେ ପୋଲିସାର ଆଣିପାରିବନି ଇଠୁ ଛେଳି ତା ପଛେ ଆସି କହିବେ ସାର୍ ଛେଳିଗୁରା କଣ ପଛେ ପଛେ ଆଉଛନ୍ତି ଆମ ପଛେ ପଛେ। ପଖାନା କରଗ ଦେଖିବା ଦେଖଲ ଆଉ ଗୋଟେ ଫିଲ୍ମ ଅଛି ବ୍ଲାଷ୍ଟ ଗୋଟେ ଫିଲ୍ମ ଅଛି ମାଡ଼ ଫିଲ୍ମ ଟା ଖାଲି ଝିଅପିଲା ଖାଲି ବଡଉଛନ୍ତି। ମୁ ସ୍
ହଁ ଏଇ ଯୋଉ ଉ ସ୍ପାଇଡରମ୍ୟାନ ଫି ମୁଁ ଏବେ ବାହାରିବ ପରା।
ମେ ଜୁଲାଇ ବାହାରିବ।
ଏକତିରିଶ ଯାଇ
ହୁଁ
ଆର ମାସ
ହଲରେ ପ୍ ହଲରେ ପଡିବ ତାପରେ ମନେକର ଜୁଲାଇ ଭିତେ ସେପ୍ଟେବର ଆଡକୁ ବାହାରିବ ବୋଧେ ହଲ ପ୍ରିଣ୍ଟ ତ ଯାହା ବାହାରିବ ହଲ ା ତାର ପୁଣି ସପ୍ତାହ ପରେ ଯାଇକି ବାହାରିବ ଇଏଟା
ଜୁଲାଇ ଚାରି ତାରିଖରେ ଚେତା ରଇଥିବ ହେଲା
ହୁଁ ହୁଁ
ଶୋଇବନି ରାତି ଆଗ
କଣ ହେଇଛ କଣ ହେଇବ କି
ଆଉ କହୁଛନ୍ତି ପୁରା ଆଉ ଯୋଉ ଖାଲି ଇନଷ୍ଟଟରେ ୟୁଟ୍ୟୁବ ରେ ଚାରିଆଡେ ଯୁଆଡେ ଗଲେ ଏ କହୁଛନ୍ତି ଜୁଲାଇ ଚାରି ତାରିଖ ରାତିରେ ଶୋଇବନି କେହି
ମଝିରେ ଏମିତି କହୁନଥିଲେ କି ଓ ପ୍ ଅଫର ଆସିବ ଆଇଫୋନ ବି ଆଇ ଫୋନ୍ ଆସ ଆଇ ଫୋନ ମିଳିବ ଗୋଟେ ଟଙ୍କାର
ହଁ ହେରା
ହ ବାହାରି ଅଛନ୍ତି ଏ ପଯ୍ୟନ୍ତ ସେ ଦଶ କୋଡିଏ ଟଙ୍କା ଯଦି ଦଶ କୋଡିଏ ପରସେଣ୍ଟ କମେଇଥିବ ଟିକେ ଏ ଯୋଉ ଡିସକାଉଣ୍ଟଥିବ ତାକୁ ଚେତା ରହିବ
ହଁ
ଆଉ କଣକଉ
ହୁଁ
ଆଉ କଣ କହ
ବାଲିନ୍ତତା କେମିତି ଘୋଡ଼ଆ ହେଇକିରେ
ହୁଁ
ବାଲିଚନ୍ଦରା
ଏଇ ଗୋଟେ ଗଲ କଥା ଗୁଡା ତାପରେ ଚାରଶ ଦିନ ବିଲ ଯେତବେ ଗାଧେଇବୁ
ଆଦ
କେତେଟା ବେଳେ ଯିବା କଥାଇକି
ଚାଲୁନ
କୁଆଡେ ବିଲଖିଲ ଯାଇଥିଲୁ ବୋଧେ
ହଁ ଆସିଲେଣି
ଗାଧେଇକି ଆଇ କଲଟା ଶେଷ ଗାଧୋଇଛି ଆଉ
ହଉ
ଏମାନେ କଣ ବାହାରୁ ଯିବା ପାଇଁ ବାହାରିଲେଣି କି
କଣ
ବାହାହାରକୁ ଯିବା ପାଇଁ ବାହାରିଲେଣି ମାନେ
କିଏ ଯିବା ପାଇଁ
ଇ ଦି କଣ
କୁଆଡ଼େ?
ବାହାଘର ଜାଣିନେଉକି ଇଆର ହଉଛି ବାହାଘର ଉପ ଉପର ସାଇ
ତାର
ହୁଁ ବାହାଘର ଆଜି ବଗିସାର ମନ୍ଦୀର ବାହା ମନ୍ଦିର
ଯେ କିଏ କିଏ ଯାଉଛନ୍ତି
ମୁଁ ତ ଯିବିନି ସେମାନେ ତାଙ୍କର ଡାକୁଥିଲା ଏରଟେ ଥିଲା ଡାକୁଥିଲା ସେ ଯିବ ଯିବଧାନ
କିଏ କିଏ ଯାଉଛନ୍ତି କିରେ
ଏକୁ ଆଉ ସେନାରଡେଙ୍ଗା
ଇଏ କହିଲେ ମୁ ଜାଣିପାରିଲିନି।
ଦି ଜଣ ମାନେ ଦି ଜଣ ମୁଁ ଯବିନି ତାଙ୍କ
ଏଇ ଯେଉ ଏଇ ଭଗବାନ
ନା ସିଏ ଯାଉନି ସେ ତାଙ୍କ ଘର
ହଁ ସେ ଯୋଉ ଡେଙ୍ଗା ପିଲାକୁ ଆଉ ଏଇ ତମ ଘର ଯୋଉ ପ୍ରାଣୀ ଟା
ହୁଁ ହୁଁ
ଆଁ?
ହଁ।
ସରୁନଳୀ
ହଁ ହ ସେଇ ଆସିଥିବ ବାଧେ କେଇଆଣି
ଦିଟା ଦି ଜଣ ଯ ଯିବେ ତା ଦେହପରେ ଦଡର ହେଇଛି
ଆ ଜର କହ ଜର ଛାଡି ଯାଉଚଛି ଆଉ ବାହାର
ଆ ତା ମିତ୍ର ପରମମିତ୍ର ଆଉ
ଆ ମିତ୍ର ଆଉ
ଆଉ ଯାଆନ୍ତୁ ବାହାଘର ଭୋଜି ଖାଇଦେଇକି ଆସିବେ ଆଉ
ଏ ଆମେ ଯାଉନୁ କହୁଥିଲା ତାଙ୍କର ଜର ହେଇଛି ନା ଯିବେନି ବୋଧେ
ହୁଁ।
ତା ତେଲ ଖର୍ଚ୍ଚ ଟା ମାଗୁଛନ୍ତି, ତେଲ ଖର୍ଚ୍ଚ ମାଗୁଛନ୍ତି।
ତେଲ ଖର୍ଚ୍ଚ ମାଗୁଛନ୍ତି ଗାହାକୁଇ ତତେ?
ହୁଁ।
ହଁ ହଁ ଆଉ ସବୁବେଳେ ପଇସା ଫଇସା ଅଙ୍କଠୁଁ ମାଗିକି ନିଏ ଏଇନା ତେଲ ଖର୍ଚ ଟା ଦେବେ ବାହାଘର ଯିବ ଆଉ ନା
ହୁଁ ହୁଁ।